ହ୍ୟାଲୋ।
ହଁ।
କଣ କରୁଛ? ମୁଁ ଏଇ ଛାତ ଉପରେ ଆଉ। ହଁ ଆମ ଘରେ ଜମା ନେଟୱାର୍କ ପାଉନି ମୁଁ ସେ ମୁଁ ସେଇଥିପାଇଁ ଛାତ ଉପରକୁ ପଳେଇ ଆଉଛି। ନେଟୱାର୍କ ପାଉନି ଆମ ଘର ଭିତରେ ଟୋଟାଲି। ହଁ ବା, ତମର କୋଉ ସିମ୍?
ଜିଓ।
ଜିଓ ମୋର ବି ସେ ଜିଓ ମୋର ନେଟ ଚାଲୁନି ଜମା ଚିଡା ଲାଗୁଛି ଭାରି।
ଯୋଉଟା ଆସଛି ସେଟା କରିଦଉନ ଏୟାରଟେଲ ଏୟାରଟେଲ। ନେଟୱାର୍କ ପ୍ରୋବ୍ଲେମ୍ ନେଟୱାର୍କ ନାହିଁ କି ଯଉଁ କଣଟା କୁହନ୍ତି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
ଆଜି କଣ ରୋଷେଇ ହେଇଛି? ଆଜି କଣ ରୋଷେଇ ହେଇଛି?
ମାଛ ମାଛ ମାଛ ମା
ରାତିରେ, ରୁଟି ନା ଦ୍ଭା
ରା ରାତିରେ ରୁଟି ହେଇଛି ଭାତ ବି ହେଇଛି।
ହଁ।
ରୁଟି ଯିଏ ଖାଇବା କଥା ଖାଇବ। ଭାତ ଯିଏ ଖାଇବା କଥା ଖାଇବ ଆଉ। ଦଶ ପଟ ଯମା ରୁଟି ହେଇଛି। ଆଉ ହାତ ଅଇଛି ଆଉ।
ଓ ହୋ ରୋଶେଇ ଶେଷ?
ହଁ ରୋଷେଇ ସଇଲାଣି।
ହୁଁ ହୁଁ।
ତମର?
ଆମର ନାଇଁ ହେଇନି ହବ ଆଉ। ଲେଟରେ ଖାାଉଛନ୍ତି ତ ନଅଟାରୁ ଦଶଟା ହେଇଯାଉଛି। ନାଇଁ, ଲେଟ
କଣ ମାମା କରନ୍ତି ନା ତମେ କର?
ମାମା କରେ। ମୁଁ କେତେବେଳେ କେମିତି
ଦିଦି ମୁଁ ତମେ ତମେ କହୁଛି ଖରାପ ଭାବୁଛ କ?
ନା ନା କିଛି ଖରାପ କଣ ଭବିବାର ଅଛି।
ଖାଲି ତମେ ତମେ ପସିଯାଉଛି ପାଟିରେ। ଆପଣ ପସୁନି।
ନା ନା ଏତେ ଏତେ ସମ୍ମାନ ଦେବାଟା ବି ଭଲ ନୁହଁ।
ହଁ ହଁ। ଆଉ ରୋଷେଇ ରୋଷେଇ କର ତମେ ତ?
ମୁଁ? ହଁ ସେମିତି ଟିକେ ଟିକେ। ହଁ, ହୁଁ। ଓହୋ ଭଲ। ଭଲ ମୁଁ ନିଜେ ବି ଜାଣିନି କଣ କରେ? କିନ୍ତୁ କରିଦିଏ ସବୁ ଚଳିଲା ଭଳିଆ।
ଘରେ କୁହନ୍ତି, କହୁଥିବେ ନା ନାଇଁ ତୁ ଏଇଟା ଭଲ ରାନ୍ଧିଛୁ, ସେଟା ବି ଭଲ ରାନ୍ଧିଛୁ।
ମାନେ ମୁଁ ଯୋଉଟା ହୁଏ, ଯେ ସରି ମାନେ ମୁଁ ଯୋଉଟା କରେ ସେଇଟା ବେଳେବେଳେ କୁହନ୍ତି ଭଲ ହେଇଛି। ବେଳେବେକୁ କୁହନ୍ତି ଅଲଣା ହେଇଛି, କି ଲୁଣ ପଡ଼ିନି, କି ବାଟଣ କମ ହେଇଯାଇଛି। ଏମିତି କୁହନ୍ତି ଆଉ। ସେମିତି କିଛି ନାଇଁ କି ମୁଁ ଯେମତି ଭଲ କରେ। ଯେମିତି କିଛି ନାଇଁ ମୁଁ ଯୋଟା ଭଲ କରେ ବେଶି।
କେଉଁଟା ବେଶୀ ଭଲ କର? ମସଲା ନା ମାନେ
ହଁ ମସଲା, ମସଲା। ଡାଲମା ଫାଲମା ମୁଁ ଏତେ ଭଲସେ କରିପାରେନି। ଯୋଉ ଭୋଜି ଡାଲମା ଭଳିଆ ସେମିତି କରିପାରେନି। ମୋ ବୋଉ ସେମିତି କରିଦବ। ମୁଁ ସେ ଭୋଜି ଡାଲମା ହେରିକା କରିପାରିବିନି। ମୁଁ ସେ ତରକାରୀ ଘରିକା ଟିକେ ଭଲ କରେ ଆଉ। ଭଜା, ଫଜା ସେମିତି ଠିକ ଠାକ କରି କରିପାରେ। ହଁ
ସାଧା ଜିନିଷ ଗୁଡା ହେ
ସେଇ ପୁରା ଟିକେ ଭଲ କରେ। ହଁ ସେ ଡାଲି ଫାଲି ମୁଁ ସେ ନର୍ମାଲ ଫୁଟେଇ ଦେବି। କିନ୍ତୁ ସେ ଆ ମୁଁ ଦି, ତିନିଥର ଖଣ୍ଡେ, ଦି, ତିନିଥର ଖଣ୍ଡେ କରିଛି।
ଆ ଖାଅ ତ?
ହଁ। ସେମତି ବେଳେ ବେଳେ। କିନ୍ତୁ ଯେତେବେଳେ ମୁ ମଟନ୍ ଖାଏ ମତେ ଭଲ ଲାଗେନି ଆଉ। କିନ୍ତୁ ଖାଏ।
ହୁଁ
ଚିକେନ୍ ଟା ଖାଏ ମଟନ୍ ଖାଏ ମୁ ସବୁ ଖାଏ। ପ୍ରାୟତ ଝିଅ ପିଲା ଅଧିକାଂଶ କେହି ମଟନ୍ ଖାଆନ୍ତିନି। ସମସ୍ତେ ଆଉ ମଟନ୍ ଥିଲେ ମୁଁ ହେଠୁ ପଳାଏ। ପ୍ରାୟତଃ ଅଧିକାରୁ ଅଧିକାଂଶ ଝିଅ ପିଲା ହଁ ବା ସେଇ ସାଙ୍ଗମାନେ ବି ସବୁ କୁହନ୍ତି କି ମଟନ୍ ସ୍ମେଲ ଆମୁକୁ ପସନ୍ଦ ନୁହଁ ଭଲ୍ ଲାଗେନି ମୁଁ ଖାଏନି ଆଗେ ଏବେ ଖାଉଛି ଟିକେ ଟିକେ ଆଉ ସବୁଠି ଖାଇଆ କଥା ଟେଷ୍ଟ୍ ଟା ପୁଣି ଜାଣିବା କେମ୍ ତି। କାକେରା ଯାଜ୍ ପୁରୁ ଆମ ଛତିଆ ର। ପୁରୁ ଛତିଆ।
ଏ ଯୋଉ
ଛତିଆ କାକେରା ବଟା ମନ୍ଦିର ବଟା ମନ୍ଦିର ଆଇଛି ଯଦବେ
ଯାଜ୍ ପୁରୁ ମୁ ଯାଇନି କେତେବେଳେ। ଯାଇନି।
ହଁ ହଁ।
ହଉ କେତେବେଳେ ଆସିଲେ ନେଇଆସିବ ଉ ଆମେ ଟିକିେ ଟେଷ୍ଟ୍ କରିବୁ ଆଉ। ନୟାଗଡ଼ ଆସିଛ କେତେବେଳେ?
ନାଇଁ ଲୋ ସାଡେ ହିଁ ଯାଇନି ନୟାଗଡ ମୁଁ ଖାଲି ଯାଇଛି ଘଟଗାଁ ତାରିଣୀ।
ଘଟଗାଁ ତାରୀଣୀ କେନ୍ ଝର ହେଲାଣି।
ହଁ ସେଇ ମୁଁ ତା ଆଗୁକୁ ଆଉ ଯାଇନି।
କେନ୍ଦୁଝର ତ କୁଆଡ଼େ ରହିଲାଣି ଇଏ ଏପଟେ ରହିଲାଣି।
ନାଇଁ ସାଡେ ନୟାଗଡ଼ ଯାଇନି ମୁଁ। କେନ୍ଦ୍ରାପଡା ଯାଇନି ଯାଇଛି ଯାଜ୍ ପୁର ରୋଡ୍ ଯାଇଚି।
ଯାଜ୍ ପୁରରୁ ଆହୁରି ଅଛି ଭିତରକୁ ନା କଣ? ଟାଉନ୍ ଉପରେ ନୂଆ ଘର। ଟାଉନ୍ ଉପରେ ଘର ହଁ ହଁ। ଟାଉନ୍ ଉପରେ
ଆମ ମା ଯୋଉ ମାର୍କେଟ୍ ଠାରୁ ଯୋଉ ବର୍ତ୍ତମାନଦର କଥା କହୁଛି ସେଇ ମାର୍କେଟ୍ ଠାରୁ ତିନି କିଲୋମିଟର ଆମ ଘର ଆଉ। ଆମର ଏଠି ଟାଉନ୍ ଆମର ଗାଁ ଟା ବି ଟାଉନ୍ ହେଇଯିବ ଆଉ କିଛି ଦିନ ପରେ ରାସ୍ତା ଫାସ୍ତା ପୁରା ବ ଆମର ହେଲାଣି ଯେ ତିନିଟା ବସ୍ ଯାଇପାରିବ ଗୋଟେ ରାସ୍ତାରେ ସେମିତି ହେଲାଣି ଆମ ରାସ୍ତା। ହୁଁ ଭଲ ଛୁଆ ଆଉ ପିଲା ଯାଉଚନ୍ତି ସବୁ ଗାଡି ଫାଡି ଏମିତି ସ୍ପିଡ୍ ରେ ଯାଉଚି ଗହମ ଗାଡି ଯାଉ ଚ଼ି ଟ୍ରକ୍ ଯାଉଚି ଡର ଲାଗୁଛି ଭାରିବା ରାସ୍ତାକୁ ଯେମିତି କଲେଣି ଯେ କୁହନି। କାରଣ ଆମର ଏଠି ଛୁଆ ସବୁବେଳେ ଦରକାର୍। ହଁ ପଢୁଛୁ କୋଚିଂ ଆମେ ଯାଇନୁ ଏଇ ଏଇନା ଦେଖୁଥିଲି ସାର୍ ମେସେଜ୍ କରିଛନ୍ତି କି କୋଚିଂ ହ। ବ ନଟାରେ। ସଇ ମୁଁ ଦେଖଥିଲି ହଁ ହଁ। ଇକୋନୋମିକ କୋଚିଂ ଯାଉଛି ସେଇ ତାରା ମଧ୍ୟ ଭଲରେ ଯାଉଚନ୍ତି ଆମ ଅନୁଷ୍ଟାନ ପ୍ରାୟତଃ ସବୁ ଯାଉଚୁ।
ପ୍ଲସ ଥ୍ରୀ ରେ ଆମର କୋଚିଂ ଦରକାର ପନୁଥିଲା।
ତମର ଦିଦି କୋଉ ଅନସ?
ମୋର ସଂସ୍କୃତ।
ଭାଇ ସବୁ ଛୁଅ ପ୍ରାୟତଃ ଏବେ କୋଚିଂ ନଉଛନ୍ତି।
ଓହୋ ହଁ ଏଇଟା ବି ଯାହାକୁ ପସନ୍ଦ ହବ ସେ ନେଇ ପାରିବ ଯଦି
ଆ ମାନେ ନାଇଁ ଇକୋନୋମିକସ ଟା ଟିକେ ହାର୍ଡ ରହୁଥିବ ନା ସେଥିପାଇଁ ସେ ନଉଥିବ ଆଉ। କି ଅଲଗା ସବଜେକ୍ଟ କାଇ ମୁଁ ଜାଣିବାରେ ଏପଟେ କିଏ
ପୁଣି ଆଉ ଗୋଟେ ହଉଛି ଯିଏ ପଇସା ଦେଇପାରିବ କାକତିରେ ପଇସା ଥିବ କା ପାଖରେ ପଇସା ନ ଥିବ ସେଇ ଅନୁସାରେ କରନ୍ତି ସରେ ଆଉ।
ହଁ ଏପଟେ କାଇହିଁ ପ୍ଲସ୍ ଥ୍ରୀରେ କେହି କୋଚିଂ ଯିବାର ମୁଁ ଦେଖିନି କେତେବେଳେ? ଆମମାନେ କେତେବେଳେ କାଇଁ ଯାଉନଥିଲୁ କୋଚିଂ ପ୍ଲସ ଥ୍ରୀ ଆମର ପଡେନି କୋଚିଂ। ଯାହା କଲେଜରେ ପଢ଼ା ହୁଏ ଆମ ଗଟେ ପଢ଼ା ହୁଏ ଭୁଲ ସେଥିରୁ ହିଁ ହେଇଯାଏ। ଆଉ କିଛି ପ୍ରୋବ୍ଳମ୍ ହୁଏନି।
ଆରେ ଆମ ଅନର୍ସ ପିଲା ଯେତିକି ଅଛନ୍ତି ସମସ୍ତେ ନଉଛନ୍ତି। ମୁଁ ନ ନେଲେ ସାର୍ କହିବେନିକି ହେଇ ଇଏ ନେଲାନି ଇଏ କହେଲା ସିଏ କ ହେଲା ସବୁ ଛୁଆବି କହିବେ ତୁ କାଇଁ ନଉନୁ ନଉନୁ। ମୁଁ ନେଇଯାଉଚି ସେଥିପାଇଁ ପୁଣି ସାର୍ ଯିଏ କୋଚିଂ ନୋଉଛନ୍ତି ସାର୍ ତ ମାର୍କ ବଢଉଛନ୍ତି ଆଉ ଯିଏ କୋଚିଂ ନ ନୋଉଛନ୍ତି ସାର୍ ମାର୍କ କାଟି ଦଉଛନ୍ତି।
ହଁ କାହିଁକି ନା ତାଙ୍କର ଇଣ୍ଟରନାଲ ଏକ୍ସଜାମ ହୁଏ ନା ଇଣ୍ଟେରନାଲ ମାର୍କ ତାଙ୍କ ସାଥି ତ ତାଙ୍କ ହାତରେ ଥାଏ ପୁଣି ଫାଇନାଲ୍ ଇୟର ବେଳକୁ ଫିଫ୍ଟି ମାର୍କ ପ୍ରୋଜେକ୍ଟ।
ହଁ।
ହଁ ଏଇଟା ବି ସତ କଥା ପ୍ରୋଜେକ୍ଟ ପେପର
ସେଇଟା ବି ଆ ପଣି ହଁ ଆଉ ଏମିତି ଲେଖିଲେ ବି ଯଦି କୋ କୋଚିଂ ଯାଉଥିବୁ କୋଚି ଯାଉନଥିବୁ ଠିକ ଲାଗିଥିଲେ ବି ସାର୍ ଯେମିତି ଦି ତିନି ମାର୍କ କମେଇକି ଦେବେ ଆଉ କୋଚିଂ ଯାଉଥିଲେ ହଁ ତ ଇଏତ କୋଚିଂ ହଁ ଇଏ ତ ଯାଉଛି ଦେମ ଆକୁ ମାର୍କ ଦେଇଦେ କୋଡିଏ ରୁ କୋଡିଏ ଆଉ ସେଥିରେ ହେଲେ ହେଲେ ପନ୍ଦର ଷୋହଳ ଏମିତି ଦେବେ ଯେତେ ଭଲ ଲେଖିଥା। କିନ୍ତୁ କହିବେ ନାବା ଇଏ ଠିକି ଲେଖିନି ଇଏ ଲେଖିନି ସିଏ ଲେଖିନି।
ହୁଁ ହୁଁ।
ସେଥିପାଇଁ ସମସ୍ତେ କୋଚିଂ ନେଲେ ମୁଁ ନେଇଗଲି ଆଉ ମୁଁ କହିଲି ସମସ୍ତେ ନଛନ୍ତି ଯେତେବେଳେ ମୁଁ ଏକାଟିଆ କାଇଁ ଆଉ ରହିବି।
ଏପଟେ ମାନେ ହଇରାଣ ମାର୍କ କମିଯିବ। ରାଗ ରହିବ ହଁ ଏଇଟା ସତ କଥା।
ହଁ ରାଗ ରହିବ ବା।
ନିହାତି ତାଙ୍କ ମନରେ ରାଗ ରହିବ ସେ ପିଲା ଆସୁନି କଣ ପାଇଁ ତା ମାର୍କ କମେଇ ଦେଲେ ସେ ଆସିବ।
ହଁ
ହଁ
ପୁଣି ଯୋଉ ପ୍ରେଜେଣ୍ଟ ପଡୁଛି ପ୍ରେଜେଣ୍ଟରେ ଯୋଉ ମାର୍କ ଦିଆହେଉଛି ସେଗୁରାକ ବି ଦେବେନି। ଆସାଇନମେଣ୍ଟ। ହଁ ଆସାଇନମେଣ୍ଟ ଆଉ ସପ୍ରାଇଟେଷ୍ଟ ଆ ଅସାଇନମେଣ୍ଟ ଏଗୁରା କିଛି ଦେବେନି। ସବୁ ଇଏ କରିଦେବେ ଏକାଥରେ। ହୁଁ
ଆମେ
ସେଇଥିପାଇଁ କୁହନ୍ତି ସାରଙ୍କ ସହିତ ଜମା ଲାଗିବନି। ଏଇୟାକୁ ସମସ୍ତେ ଯାଉଥିଲେ, ଏଥିପାଇଁ ମୁଁ ନେଇଗଲି। ମୁଁ କହିଲି ଯିବା ଆଉ ତିନି ବର୍ଷ ଖଣ୍ଡେ ଆଉ କଣ କରିବା।
ହଁ କରିଦେଲେ କିଛି ଅସୁବିଧା ନାହିଁ। କେତେ ନଉଛନ୍ତି ମାସକୁ କୋଚିଂ ଫିସ୍?
ମାସକୁ ନୁହେଁ ଆମର ହଉଚି ସେମିଷ୍ଟାର ୱାଇଜ୍ ପେମେଣ୍ଟ ହୋଉଛି। ସେମିଷ୍ଟାର ଦି ହଜାର ଟଙ୍କା ଦି ହଜାର। ସେମିଷ୍ଟାର ୱାଇଜି ହଁ।
ତତେ ଭଲ
ସାର୍ ତ କହୁଥିଲେ ଅଧିକା, ଆମ ଛୁଆ ଯୋଉ ଗୁରା ମନା କଲେ।
କାହିଁକି ନା ଗୋଟେ ସେମିଷ୍ଟାର ରେ ଦି ହଜାର କିଛି ମାନେ କମ୍ କାହିଁକି ନା ମୁଁ ଆମେ ଜାଣିଚୁ ମାସକୁ ପାଶହ କି ସାତଶହ ଲେଖେ ନେଲେ ହଁ ଦେଖ ଇ ବର୍ଷେ ହେଲା। ପଡିଯାଉଚି ଏଇନା ବର୍ଷ ହେଲେ ବାର ହେଲେ ହେଲା ବେଳକୁ ବାର ତିରିକି ବାରକେ ଷାଠିଏ। ମାନ କେତେ ହେଲାଣି ଯା ହେଲେ। ଆ ଏମିତିରେ ଦି ହଜାର ଟଙ୍କା ତ ଭଲ ଅଛି। ଗୋଟେ ସେମିଷ୍ଟାର ଦି ହଜାର, ଦି ହଜାର ହେଲେ ଚାରି ହଜ୍ ଛଅଟା ଛଅ ହେଲେ ଛ ଦୁଣେ ବାର ବାର ହଜାର ଆଉ କଣ।
ହୁଁ। ସେମିତିରେ ଅଧିକା ପଇସା ନଥିଲା ଆମ ଛୁଆ ମାନେ ବି କହିଲେ ଆଉ। ଆମ ଛୁଆମାନେ ରାଜି ନୁହନ୍ତି ଯମା ଏତେ ପଇସା ଦେବାକୁ।
ମନ୍ଥଲି ନଉଥିବେ ବୋଲି। ମନ୍ଥଲି ନେଇଥିଲେ
ନା ମ ମନ୍ଥଲି ନଉନାହାନ୍ତି। ମନ୍ଥଲି ନେଲେ କୋଚିଂ କିଏ ଯିବ କହିଲ ପ୍ଲସ୍ ଥ୍ରି ରେ। ଆଜି କାଲି କୋଚିଂ କେହି ଯାଉନାହାନ୍ତି ପ୍ଲସ୍ ଥ୍ରି ରେ। ସାଇନ୍ସ ପିଲା ଆର୍ଟ୍ସ ଆର୍ଟ୍ସ ରେ କେହି ନଉନାହାନ୍ତି ସତରେ। ସାଇନ୍ସ ରେ ଯାହା ନଉଛନ୍ତି ନଉଛନ୍ତି ଜୁଲୋଜି ହେରିକା ଫିଜିକ୍ସ ପିଲା ଗୁରା କିନ୍ତୁ ଆର୍ଟସ ରେ କେହି ନଉନାହାଁନ୍ତି।
କେହି କେହି ନେବେନି ସେମାନେ। କେହି ତ ମୁଁ ତ କହୁଚି ସେଇ ଆର୍ଟ୍ସ ଆମେ ମାନେ ଏଠି ଏତେ ସେ କରିକି ଆମ ମାନଙ୍କର କୋଚିଂ ଦରକାର ପଡେନି। କାହିଁକି ନା ଯାହା ପଢା ହୁଏ ସେତିକିରେ ହେଇଯାଏ। ସେମାନେ ଏତେ ଟଙ୍କା ଲେଖା ହେଲେ ବି କେହି ନେବେନି କରିବେନି ବି। କେହି ଯାଇନଥାନ୍ତେ ବି କୋଚିଂ।
ହଁ ସେଇ ସେଇଥିପାଇଁ ସାର୍ କହିଲେ ହଁ ଛାଡ ଯାଉ। ଦିଅ, କେତେ ପିଲା ହେଲେଣି ଦି ହଜାର ଦି ହଜାର ତାଙ୍କର ହେଇଯାଉଚି
ଦି ହଜାର ହେଲା ବେଳକୁ ମିନିମମ୍ କ୍ଲାସ ରେ ମନେକର ଦଶ ପନ୍ଦର ଜଣ ହେଲା ବେଳକୁ ପାଞ୍ଚ ଦୁ ଗୁଣେ ଦଶ୍। ପନ୍ଦର ହେଲା ବେଳକୁ ହେଲାଣି କେତେ ପିଲାଙ୍କର ପନ୍ଦର ଦୁ ଗୁଣେ ତିରିଶିି ତିରିଶିି ହଜାରେ।
ସେଇଆ।
ହଉ ରଖୁଚି।
ହଁ ହଁ।